ହ୍ୟାଲୋ।
କଣ କରୁଛ?
ବସିଛି ଆଉ, ତମେ?
ଆଉ ସାଉଣ୍ଡ ଟିକେ ଶୁଭୁନି। ଟିକେ ଜୋର ସେ କୋହୁନ?
ମୁଁ କହିଲି ତମେ କଣ କରୁଚ?
ଆ ମୁଁ ଏଇଠି ଶୋଇଥିଲି ଉଠି ବି ଯାଉଚି କଣକରିବା ଆଉ। କାହା ସହ କଥା ହୋଉଚୁ?
ଆଉ କଣ ଖାଇ ସାରିଲାଣି?
ହଁ ଖାଇବା ପିଇବା ଗୋଟେ ସାଢଡେ ଗୋଟେ ବେଳକୁ ସରିଲାଣି।
ଖାଇକି ଶୋଇଥିଲା ତାହେଲେ?
ହଁ।
ଆଉ କୁଆଡେ ବୁଲିବାକୁ ଯିବାର ଅଛି ନା କଣ?
ନା ନା ସେମିତି କିଛି ଚାରିଟା ବେଳେ ଟାଇମରେ ଦେଖିବା। ଯଦି ମୁଡ୍ ହେଲା ତ ଟିକେ ଯିବା। ଆଉ ତମର ସେପଟେ କେମିତି ଆଜି ପାଗ କଣ ଦେଇଚି?
ଆଜି ତ ଭଲ ପାଗ ଦେଇଛି ଖରା ନାହିଁ। ଗୁଳୁ ଗୁଳି ବି ଏତେ ନାହିଁ କୋହଲା କୋହଲା ପାଗ କରିଚି ଆଉ।
ଭଲ ଭଲ ଭଲ।
ହଁ ଏ ପାଗରେ ପଖାଳ ଦୁଇଟା ଖାଇକି ଆରାମସେ ଶୋଇବ।
ଆଉ ମଣିଷ ପୁରା ବେହୋସ୍ ଆଉ ଉଠିବ ତ?
ଯୋଉ ଶାନ୍ତି ନିଦ୍ରା ହବ ନା କହି ହବନି।
ସେମିତିରେ ଥଣ୍ଡା ପାଗରେ ଥଣ୍ଡା ପବନ ରେ ଖାଲି ସେମିତି ନିଦ ଲାଗୁଚି କିଛି ପଖାଳର ଆବଶ୍ୟକ ବି ନାହିଁ।
ହଁ ବା ମାନଙ୍କର ଘର ଭିତରେ ଯଦି ଟିକେ ବେଡ ରେ ଶୋଇବ ଏମିତି ନିଦ ଲାଗିବ ଯେ କହିବାର କଥା କନେ
ପୁରା ଅଲଗା ପ୍ରକାର ମୋ ଆଖିରୁ ଏବେ ବି ତ ନିଦ ଛାଡିନି।
ଓଁ ହଁ। ବର୍ଷା ଦିନେ କଣ ସବୁ ଗଛ ଲଗାଅ?
ନା ମୁଁ ତ ଲଗାଇନି କେବେ ବି ଲଗେଇନି।
ହଁ ହଁ।
ତାକୁ ଲଗେଇକି ତାର ଯତ୍ନ ନବାର ଅଛି। ଆଉ ଖାଲି କଣ ଲଗେଇଦେଲେ ହେଇଯିବ। ଅବଶ୍ୟ ବର୍ଷା ଦିନେ କିଛି ଯତ୍ନ ନ ନ ନେଲେ ବି ସିଏ ହବ କାହିଁକି ନା ସବୁବେଳେ ପାଣି ପାଇବ ହେଲେ ବି ମୁଁ କେବେ ଲଗେଇନି।
ଉ ହୁଁ।
ତମେ ଲଗେଇଛ କି?
ମୁଁ ତ ଲଗେଇନି ଗଛ ଲଗେଇଲେ କଣ ହବ ତାର ଯଦି ଯତ୍ନ ନ ନେଇ ପାରିବା। ସେ ଭଲସେ ବଢ଼ିବନି ତ କିଛି ଲାଭ ବି ନାହିଁ।
ସେଇଆ ଆଉ ତମ ଗାଁ ଟା କୋଉ ଜିଲ୍ଲାରେ?
ଜଗତସିଂହପୁର।
ଜଗତସିଂହପୁର ଭଲ ଭଲ। ଜଗତସିଂହପୁର ବାଣୀ କ୍ଷେତ୍ର ହେଉ ନା କଣ?
ହଁ ଯେହେତୁ ମା ସାରଳଙ୍କ ପୀଠ ଆମା ଗା ଜିଲ୍ଲାରେ। ପାଣି କ୍ଷେତ୍ର ଆଉ।
ସାରେଳା ହଁ ସାରିଳାଙ୍କ ମନ୍ଦିର କଥାରୁ ମନେ ପଡିଲା ସାରଳା ମନ୍ଦିର କେତେ ମାନେ ନୂଆ ହୋଇଗଲାଣି।
ହଁ ଏବେ ତ ପ୍ରାୟ ସବୁ ମନ୍ଦିର ସବୁ ନୂଆ ମାନେ ମରାମତି କରାଯାଉଛି ନୂଆ ରୂପରେ ବି ଦେଖ
ତମକୁ ଟିକେ ଗର୍ବ ଲାଗୁଥିବ ଯେ ଜଗତସିଂହପୁରରେ ସାରଳା ମନ୍ଦିର ଆଗରୁ କେମିତି ଥିଲା ଏବେ କେମିତି ଚେଞ୍ଜ ହେଇଗଲାଣି। ଟିକେ ଭଲ ଲାଗୁଥିବ।
ଟିକେ ହାଇଁ ବହୁତ ହିଁ ଭଲ ଲାଗୁଚି
ସେଇ ତ କହୁଛି ସବୁ ମନ୍ଦିର ତ କାମ ଚାଲୁଚି ବଟ୍ ଯେହେତୁ ତମ ଜିଲ୍ଲାରେ ତମ ମନ୍ଦିର କାମ ଚାଲିଛି ବି ନୂଆ ହେଇ ସାରିଲାଣି ତ ତମକୁ ଭଲ ଲାଗୁଥିବ ଯାହା ହେଲେ ନା।
ତମେ କେବେ ଆସିଛ ସାରଳା ମନ୍ଦିର?
ହଁ ଯାଇଥିଲି ଏଇ ଆ ଗୋଟେ ମାସ ପୂର୍ବରୁ
ଶୁଭିଲାନୀ
ମୁଁ କହିଲି ଯାଇଥିଲି ଏଇ ଗୋଟେ ମାସ ପୂର୍ବରୁ ଯାଇଥିଲି।
ଓହୋ ଗୋରେଖେନାଥ ବି ଯାଇଥିଲ?
ହ ନା ଗୋରେଖେନାଥ ତ ଯାଇନି ବହୁତ ଦିନ ହବ କିନ୍ତୁ ସାରେଳା ଙ୍କ ମନ୍ଦିର ଯାଇଥିଲି ମୁଁ। ବହୁତ ଚେଞ୍ଜ ହୋଇଇଗଲାଣି ବହୁତ ଦେଖିବା ମୁଁ ଭାବୁଚି କାଲି ଟିକେ ସାରଳାଙ୍କ ମନ୍ଦିର ଆଉ ଗୋରେଖେନାଥଙ୍କ ମନ୍ଦିର ଟିକେ ଯିବା।
ଅ ହ ଆସ ବୁଲିକି ଯିବ ଆଉ।
କଣ ହେଉଚି ଭାବିଲେ କଣ ହେବ ଭାବନାଟା ଭାବନାରେ ହିଁ ରହିଯିବ।
ବୁଲିଛ
ଆଉ ତମେ କେବେ ପାରାଦଵୀପ ଯାଇଛ?
ନା ନା ମୁଁ ଯାଇନି।
ସେଇଆ ଆଉ ଘର ପାଖ ଲୋକ ବସ୍ ଫେଲ୍‌।
ନାଇଁ ପାରାଦ୍ୱୀପ ରେ ସେମତି କିଛି କାମ ପଡନି ନା ସେଥିପାଇଁ ଯିବା ବି ହେଇନି
ବାପ କାମ ନାଇଁ ଏମତି ଯୋଉ ଯାଆନ୍ତି ବୁଲାବୁଲି କରିବା ପାଇଁ
ବୁଲାବୁଲି
ସେଠି ତ ସମୁଦ୍ର ଅଛି ନା ତ ଯାଇଥିବ
ମୁଁ ଯାଇଥିଲି ଯେତେବେଳେ ପଢୋଉଥିଲି ମୁଁ ଆଁ ଷଷ୍ଠ କି ସପ୍ତମରେ ସେତେବେଳେ ଆମେ ଟିୁସନ ରୁ ଯାଇଥିଲୁ ମାନେ ପିକନିକ ହିସାବରେ ବୁଲିବାକୁ।
ହ୍ୟାଲୋ
ତ ସେଇ ଗୋଟେ ଥର ଆଉ ଯାଇନି। ଏମିନ୍ତିଆ।
ହ୍ୟାଲୋ
ହଁ କୁହ।
ହ୍ୟାଲୋ
ହଁ କୁହ
ହ୍ୟାଲୋ
ଆଉ। ଆଉ ଘରେ ସମସ୍ତେ କଣ କରୁଛନ୍ତି? ହ୍ୟାଲୋ ହ୍ୟାଲୋ ହ୍ୟାଲୋ
ହ୍ୟାଲୋ
ହ୍ୟାଲୋ
ମୁଁ କହିଲି ଘରେ ସମସ୍ତେ କଣ କରୁଛନ୍ତି କି? ନେଟୱାର୍କ ହଉ ପ୍ରୋବ୍ଲେମ୍ ହଉଛି କି?
ହ୍ୟାଲୋ
ହଁ କୁହ।
କଣ ପଳେଇଥିଲୁ ନା କଣ।
ନା କୁଆଡେ ଯାଇନି ମୁଁ ତ କହୁଛି। ତୁମକୁ ବୋଧେ ଶୁଭୁନି କିଛି ତୁମର ବି ସେପଟରୁ କିଛି ବି ଶୁଭୁ ନଥିଲା ମୋତେ।
ନେଟୱାର୍କ ବି ତମର ପ୍ରବ୍ଲେଲେଉଥିଲା କି। ମୁଁ ହାଲ ହାଲ ହିଁ ହଉ।
ନା। ନା ତମର ମତେ ସବୁ ଶୁଭୁ ଥିଲା କିନ୍ତୁ ତମର- କଥାଟା ଟିକିଏ ରହି ରହି ଆସୁଛି ତ ତୁମର ନେଟୱାର୍କ ପ୍ରୋବ୍ଲେମ୍ ଥିବ।
ନା ନା ମୁଁ ଛାତ ଉପରେ ଅଛି ନେଟୱର୍କ। ଘର ଲୋକ ଶୋଇନାହାନ୍ତି। ଏମତି ଏ।
ଆଚ୍ଛା ଆଚ୍ଛା।
ହଁ ମୁଁ କହିଲି ମୁଁ ତ ଛାତ- ଛାତ ଉପରେ ହିଁ ଅଛି ନା ନେଟୱାର୍କ ହେଇନଥିବ।
କେଜାଣି ତମ କଥା ତ ଟିକେ- ଟିକେ ରହୁଛି ଟିକେ ଆସୁଛି ଟିକେ ଆସୁଛି ଟିକେ ରହୁଛି ଏମତି ହିଁ ହଉଛି। ହଁ ଏବେ ଶୁଭୁଛି। ଆଉ। ହଉ କଣ କହିବା?
ମୁଁି ତମେ ପାରାଦ୍ୱୀପ ଯାଇଥିଲ ବୁଲିବା
କିଛି ନୁହେଁ ଆଗକୁ ବହୁତ ବର୍ଷା ଆସୁଛି। ଘରୁ ଲୋକ ବାହାରିବେ କିଇଏ ନାହିଁ ବି ଡାଉଟ୍।
ହଁ ଆରମ୍ଭ ହେଲା ଆହୁରି ଅଛି
ହଁ। ତାପରେ ମଝିରେ ଆହୁରି ମାନେ ଗରମ ବି ହବାର ଅଛି। ଛି ଯେଉଁ ଜଗନ୍ନାଥଙ୍କର ଏବେ ଯେଉଁ ସ୍ନାନ ପୂର୍ଣ୍ଣିମା ଗଲା ପରେ- ତ ଠାକୁର ଯେତେବେଳେ ଅଣସର- କହିବେ ସେତେବେଳେ ତ ଆହୁରି ଭୟଙ୍କର ଗରମ।
ହଁ ହବ ସମସ୍ତ ମାନେ ଆମମାନକୁ କୋବି ।
ଶୁଭୁନି ରହିଯାଉଛି ତମ କଥା। ହ୍ୟାଲୋ। ହ୍ୟାଲୋ।